ହଉ କଣ।
ଆଉ କିଛି ନାହିଁ।
ଆଉ ଦେହପା ଭଲ ଅଛି ନା?
ହଁ ଭଲ।
ତମେ କୋଉ କଲେଜରେ ପଢୁଥିଲା ମୁଁ ହଁ।
ମାନେ ଘରେ ରହିକି ଓ ତୁମେ ଡିଷ୍ଟାନ୍ସ ରେ କରୁଛ ବୋଲି କହିଲ ଯେ। ହଁ ହଁ ମୁଁ କଲେଜ କରୁଥିଲି ରାଇରଙ୍ଗପୁର ମହାବିଦ୍ୟାଳୟ। ଏପଟ ସାଇଟି ତୁମେ ଏତେ ଜାଣିିନଥିବ ବୋଧେ?
ହଁ ହଁ ନାଇଁ ମୁଁ ସେପଟ କିଛି ଜାଣିନି।
ହଁ।
ମୁଁ ହେଇତ ପିଜି କରୁଛି। ଡିଷ୍ଟାନ୍ସ ହେଇଛି ଘରେହିଁ ଅଛି। ଏମିତି ଘରେ ଶିଖିଥିଲି କଣ କହିଲ ସିଲେଇ ହେଲା।
ଆଛା।
କଲି ପ୍ଲସଥ୍ରୀଫାଷ୍ଟୟର ଏମିତି ଯୋଉଅଛି ମୋ ଗ୍ୟାପ ମଝିରେ ଏମିତି। ସେମିଷ୍ଟାର ଭିତରେ ମୁଁ କଣ କଲିନା ଘରେ କହିଥିଲି ଘର ପାଖରେ ଜଣେ ଭାଉଜ। ଶିଖାନ୍ତି ମୁଁ ତାଙ୍କପାଖରେ ଶିଖୁଥିଲି ହେଲା ଯେ ହଉଚି ଜମା ମୋତେ ଫାଷ୍ଟେ ଆସେନା ଆସେନା ଶିଖେ ହ ଏବେପି ମାପରେ କିଛି ଆଣିପାରୁନି କି। ଇଏ କରି ମାନେ କୋଉଠୁ କଣ ମାପିବି ଇଏ କରିବି ମୁଁ ଗୋଟେ କଣ କରିଚି ନା ଆମ ଘର ପାଖରେ ସେଦିଦି ବନାଏ ତାକୁ କହିଲେ ତୁ ଟିକେ ଖାଲି ପେପରରେ କା ଟିକେ ମୋ ମମିଙ୍କ ସାଇଜ ଟା ମୋତେ ଦେଇ ହେ ମୋ ମମିଖାଲି ସବୁବେଳେ ସେ ତୁ ମୋର ହେଲେ କରନ୍ତୁ କାହାର ନ କରନ୍ତୁ ଖାଲି ମୋର। କରିଦିଅନ୍ତୁ କାଇଁ ଆ ଦେବି ମୋ ମମି ଖାଲି ଏମିତି କହିବେ ହେଲା। ମୁଁ କଣ କଲିି ନା ମୁଁ ତାଙ୍କ ମାପର ମୁଁ ଏତେ କିଏ ବସିକି ମାପି ଚୁପିକି ଇଏ କର। ମୁଁ ପରଫେକ୍ଟ ମାପ ପୁରା କଣ କଲି ନା ତା ଠୁ ମୁଁ କାଗଜରେ ଗୋଟେ ପଟିିବାକି ଇଏ ରେ କାଟିକି ରଖିଦେଇଛି ମୋ ମମି ତାଙ୍କର ଯେତେବେଳେ କହିଲା ଜଣ ଲୋକଛନ୍ତି କରିଦବୁ। କଟନ ବ୍ଲାଉଜ ହେରିକା ସବୁ ଏମିତି ସେଇ ମାପରେ କାଟି ଦେଇକି ବନେଇ ଦଉଛି। ଆଉ ଇଛା ଥିଲା ନୂଆ ଶିଖିବା ପାଇଁ ହଁ।
ହଁ ମୁଁ କଣ ହେଲା ନା ନା ମୁଁ ବି ଶିଖିଛି ଶିଖିଛି କହିଲେ ତୁମେ ଯୋଉ ଟ୍ରେନିଂ ଟାଇପ ର କହୁଛ
ହଁ।
ହ ଭାଉଜଙ୍କୁ ଟ୍ରେନିଂ ତ ନ କୁହାଯିବ ଭାଉଜଙ୍କ ପାଖ ରୁ ଶିଖିଲ। ମୁଁ ହେଲା କି କିଏ ହେଲା ନା ମାଆ ଟ୍ରେନିଂ ନେଉଥିଲେ। ଛଅ ମାସ ଖଣ୍ଡେ ମା ଟ୍ରେନିଂ ନେଲେ। ହୁଁ ତ ମୁଁ ବି ପାଠ ପଢ଼ା ଚାଲିଥାଏ ଠିକ୍ ମାଆ ଶିଖି ସାରିଥାନ୍ତି ସେମାନେ କରୁଥାନ୍ତି ବେଳେ ମୋ ଆଖି ନଜର ହେଲା। ହ ତାଙ୍କ ଉପରେ ପୁରା ପଡି ଯାଇଛି। ସେମାନେ ଯେମିତି କରୁଥାନ୍ତି ମୋ ଦିମାଗ ରେ ସେଇଟା ଚାଲୁଥାଏ।
ହୁଁ।
ତାଙ୍କଠୁ ଦେଖି ଦେଖି ଦେଖି ଦେଖି ମୁଁ ଏବେ ତାଙ୍କଠୁ ଆଗକୁ କୁ ଆଗେଇ ଗଲି ହିଁ ମା ସେଇ ପଛରେ ଅଟକିଛନ୍ତି।
ଉ ହ ତିଆରି କରଦବ ବ୍ଲାଉଜ ହେରୀକା?
ହଁ ହଁ ମୁଁ ଏବେ ମୋ ନିଜର, ମୋ ନାନୀଙ୍କର, ମୋ ମା
ଠିକ୍ ଭାବେ କରିପାରିବିନି ଖାଲି ବ୍ଲାଉଜ ନା ଡ୍ରେସସ୍ ଶିଖୁଛ?
ହଁ ନା ମୁଁ ଡ୍ରେସ ଫ୍ରେସ୍ କିଛି ଶିଖିନି କିନ୍ତୁ ବ୍ଲାଉଜ ଟା ହେଇଯାଇଛି। କରି କରିକି ହେଇଯାଇଛି। ନାନୀଙ୍କର ବୋଧେ ପାଞ୍ଚ ଛଅଟା ବ୍ଲାଉଜ କରିଦେଲିନି। ମାଆଙ୍କ ଦି ତିନଟା କରିଦେଲିନି ହିଁ। ବଡ ମାଆଙ୍କର ବି ଦି ତିନିଟା ହେଇଗଲାନି ହିଁ ପୁଣି ମୋର ଦି ତିନିଟା କଲିନି ହିଁ।
ତମେ ଏ ମିତି ମାପିକି କରୁଛ ନା
ମାପ କହିଲେ ଯଦି ସେମାନେ ବ୍ଲାଉଜ ଦେବେ ଯେ ଏଇ ମାପର ଏଇ ସାଇଜ ର କରିଦେବ।
ହଁ।
ତାହେଲେ ବ୍ଲାଉଜ ସେଇ ଯୋଉ ବ୍ଲାଉଜ ଦେଇଥିବେ ସେ ବ୍ଲାଉଜ ମାପ ନେଇକି କପଡା କାଟିବି। ନହେଲେ ତାଙ୍କୁ ମାପିକି କପଡା କାଟିବି। ଏଇଭଳିଆ କି ଯଦି ସେମାନେ କହିଦେବେ ନା ବତିଶ ସାଇଜ୍ କି ଏଇ ଚଉତିରିଶ ସାଇଜ କି ଛତିଶ ସାଇଜ ସେଇ ମାପ ଯଦି ବି କହିଦେବେ ତ ସେଇ ମାପ ମୋ ହିସାବରେ ମୁଁ କାଟିବି।
ଆଉ ତମେ ଶିଖିଛ ମୋ ଠୁ ଭଲସେ।
ହଁ ହଁ ନାଇଁ ଶିଖିଛି କହିଲେ ମୁଁ ସେ କହୁଛନ୍ତି ଯେମତି ଟ୍ରେନିଂ ଫ୍ରେ ହଁ ହଁ ହଁ ମା ମା ଦେଖନ୍ତି। ମା କରନ୍ତି ବେଳେ ମୁଁ ସେଠୁ ତାଙ୍କୁ ଯୋଉଟା ନ ବୁଝିପାରେ ମାକୁ ପଚାରେ ଏଇଟା କେତେ ତେ ନେଲ, ଏଇଟା କଣ ପାଇଁ ନେଲ, ଏମିତି ଏଟା, କେମିତି କି? ସେଭଳିଆ ସେମିତି ମା କହିଦେଇ ଦେଇ କହିଦେଇ ଦେଇ ମୁଁ ପୁରା ଏବେ ଶିଖିଗଲି। ପୁଣି ନର୍ମାଲ ତ ଫାଷ୍ଟ କରୁଥିଲି କରୁଥିଲି ଏବେ ଯଉ ୟୁଟୁବ ରୁ ଯୋଉ ଛାଡୁଛନ୍ତି ଭିଡିଓ ସେଠୁ ଡିଜାଇନ୍ ହଁ ଡିଜାଇନ୍ ବି ପୁଣି ଦି ତିନିଟା କଲି ହିଁ ଡିଜାଇନ ବାଲା।
ହୁଁ।
ହୁଁ।
ମୁଁ ସେରା କିଛି କରିପାରୁନି। ମୁଁ କାଟି ଦଉଛି ମୁ ଡିଜାଇନ କରିଦେବି ହେଲା କିନ୍ତୁ କି ସିଲେଇ ସିଲେଇ କରିବାଟା ଭାରି ମୁସ୍କିଲ ଲାଗୁଛି ଟିକେ ହାତ ବଙ୍କା ପଡିଲେ ଜାଣି ଯୋଉ ତ ମେସିନ୍ ଟିକେ ଚଲେଇଲା ବେଳକୁ ଟିକେ ବଙ୍କିଲେ ସେ ବ୍ଲାଉଜ୍ ପୁରା ଖରାପ, ଟିକେ ସୂତା ଲାଗିଗଲେ ବି ପୁରା ଖରାପ।
ହଁ, ହଁ, ହଁ, ପୁଣି ଏ ସିଲେଇର ଯଦି କିଛି ଗଡ ବଡ ପୁଣି ହେଇଗଲା। ତ ଏପଟେ ଛୁଞ୍ଚି ଭାଙ୍ଗିଯିବ।
ସେଇ ଆ ପା ସେଥିପାଇଁ ମୋତେ ଜମା ଶାନ୍ତି ଲାଗେ।
ଷ୍ଟୋନ୍ ବ୍ଲାଉଜ୍ ରେ ଟିକେ ଇଏ ଅଛି ଏଥର ମୁଁ ଘରକୁ ଯାଇଥିଲି ବେଳେ ମାଆ କୁ କହିଲି ଆଉ ମୁଁ ମୋ ବ୍ଲାଉଜ ଦିଇଟା କରିବି। ହଁ ନା ହଁ କହିଲେ। ତ କରୁଥିଲି କରୁଥିଲି ଷ୍ଟୋନ୍ ପଡିଥିଲା ବ୍ଲାଉଜ ରେ। ତ ମୁଁ ଯେମ ତି ଚଲେଇବା କଥା ସେମିତି ଲାଗି ପଡିଛି ଚଲେଇତେ ଷ୍ଟୋନ୍ ଉପରେ ବାଜି ଯାଇଛି ଛୁଞ୍ଚି ଖଣ୍ଡିଆ ହେଇଗଲା। ଭାଙ୍ଗିଗଲା ଫୁଣି।
ଫାଷ୍ଟ ଫାଷ୍ଟ ବହୁତୁ ଛୁଞ୍ଚି ଭାଙ୍ଗିଚି। ମୋ ମମି କିଛି କହିବେନି ହଉ ହଉ ଶିଖ୍।
ହଁ ନା ମୁଁ ସେମତି ଛୁଞ୍ଚି ଭାଙ୍ଗିନି ଏଇ, ହଁ।
ଛୁଞ୍ଚି ପୁରେଇବାର ଥିଲେ ଯୋଉ ହଉଚି କେମିତି ଗୋଟେ ଟେକ୍ନିକ୍ ରେ ପୁରାନ୍ତି ମୁଁ ତାକୁ ଓଲଟା ପୁରେଇଦିଏ, ମୁଁ ଶିଖିନଥିଲି ଏବେ ଶିଖି
ହଁ ହଁ ସେଇ ଭଳିଆ ହଁ ସେଇଭଳିଆ ଯଦି ଟିକେ ଛୁଞ୍ଚି ଓଲଟା ହେଇଯିବ ପୁଣି ସିଲେଇ କରୁ କରୁ ଯଦି ଉ ମାନେ ଉଲଟା ପ ଟେ ବି ସିଲେଇ ମେସିନ୍ ଘୁରିଗଲା ତ ବି ଛୁଞ୍ଚି ଭାଙ୍ଗିଯିବ। କରିବା ଭଲ ହଁ ଆଜ କାଲି ଏଇ ଯୋଉ ଯା ବଜାରରେ ଚାଲୁଛି। ତିନିଶହ ଚାରିଶହ ଟଙ୍କା ନିଜେ କଲେ ନିଜ ପାଖରେ ହି ପଇସାଟା ରହିବ ଆଉ।
ହଁ ସତ କଥା ଭଲ ଆମର ଏଠିକେ ଯା ଯାଉଛନ୍ତି ମାର୍କେଟ ଉପରକୁ। ଅନା ମାର୍କେଟ୍ ଉପରେ ଆପଣ ଗାଁ ଟା ହେଲା। କିନ୍ତୁ ସମସ୍ତେ ଚାହୁଁଛନ୍ତି କିଏ ଏଇ ହ ଇଏରେ ଯିବ ଏଇଠି ଘ କୋଡିଏ ହଜାର ଟଙ୍କାରେ ସେ ବାହା ହେଇଯାଇଛି ଆମ ଘର ପାଖରେ ଜଣେ ଦିଦି ହବ ତା ପାଖରେ ସମସ୍ତେ ଦିଅନ୍ତି। ଆଉ ସିଏ ପଳେଇଲା ପରେ ବାହାଘରକୁ ତଥାପି ତା ସିଏ ବାହା ହେଇଛି ଆମର ଏଠି ଏମିତି ଗାଁ ଏମତି ପାଖରେ ବାହାହେଇଛି ଦଶ କିଲୋମିଟର ଭିତରେ ବାହାହେଇଛି। ତାଙ୍କୁ ପଠେଇ ଦଉଛନ୍ତି ସ ଯେତେବେଳେ ଯି ଆସୁଛି ତାକୁ ପଠେଇ ଦଉଛନ୍ତି।
ତମେ ଟିକେ ଭଲସେ ଶିଖି ଯାଉ ତମ ଉପରେ ତାପରେ ଛାଡିଦେବେ।
ସେଇ ତ ସମସ୍ତେ କହି କହି ରହିଲେ ମୁଁ କିନ୍ତୁ ନା ମୁଁ ବସି ପାରୁନି ଅଣ୍ଟା ଦେଖୁନ କେତେ ପେନ୍ ହୁଏ କହିଲ। କେତେ ବିନ୍ଧିବ ଏଇଥରେ ବସିଲେ ଖାଲି, ବସିକି କାଟିବୁ, ବସି କି ସିଲେଇ କରିବ ଆଉ କଣ ଜୀବନ ରହିବ।
ହଁ ହଁ, ହଁ।
ସେଇଥିପାଇଁ ମୁ କରୁନି ସିଲେଇ।
ହଁ ଧୀରେ ଧୀରେ ଧୀରେ ଧୀରେ ସେମିତି କରିକି ପଇସା ମାନେ ପଇସା ଟା ହାତକୁ ଆସିବ ବେଳେ ବି ଭଲ ଲାଗିବ ନା ମୁଁ କରୁଛି ଖାଲିଟାରେ ବସିଛି ଏତିକି ଟଙ୍କା ହେଲେ ବି।
ସେଇଟା ଟିକେ ମୁଣ୍ଡରେ ପସିଲେ ଗୋଟେ ମୋର ସେଇଟା ମୁଣ୍ଡରେ ହିଁ ପଶୁନି ପଇସା କଣ ହବ ପଇସା ଦରକାର ନାହିଁ। ମୁଁ ଏଇଟା ମୋ ମମି ଖାଲି ଏମିତି ପାଟି କରିବେ କହିବେ ଏଇ କଥା ଭାବୁଛି ବୋଲି ତୋର ଇଚ୍ଛା ହଉନି। ତୁ ଭାବୁନୁ ପଇସା ଏ ଆସିବ ହାତକୁ।
ହଁ।
ହଁ ସେଇଆ କୁ ଇଛା ନାହିଁ। ଆଉ ମାନେ ମାପାଟା ଦେଖନ୍ତୁ ତମେ ନେ ବ୍ଲାଉଜ ରୁ ମାପ ଟା ଜାଣିଥିଲେ ବି ମୁଁ ଏମିତି ମାପିକି ଜାଣିପାରିବିନି
କେମିତି କୋଉଟା କାଟିବି ସେଟା ଟିକେ ଜାଣିପାରୁନି, ମୁଁ ଭଲସେ ଶିଖିିନଥିଲି ମୁଁ ତାଙ୍କୁ ପାଞ୍ଚ ମାସ ପାଇଁ। କିଆ ଯାଇଥିଲି ତାଙ୍କ କତିରେ ସିଏ ଖାଲି ମତେ ଅଧା ଟାଇମ୍ ଶିଖେଇଲେ କଣ କହିଲ ଯୋଉ ବଟମ୍ କୁ କେମିତି ମାରନ୍ତି, ହୁ କଣ କେମିତି ମାନନ୍ତି ସେଉରା ବେଶୀ ଟାଇମ୍ ଶିଖେଇଲେ। ଆଉ ସିଏ ସେଇଆକୁ ତାପରେ ଶାୟା କଟା ଶିଖେଇଲେ, ସାଇଆ କେମିତି ବନାନ୍ତି?
ହୁଁ
ତାପରେ ବ୍ଲାଉଜ ର ଯୋଉ ଆଗ ଇଏଟା ଆଗୋ ପୋଜିସନ୍ ଟା ଯୋଉଟା କଟାନ୍ତି ସେଟା ଶିଖେଇଲେ ପୁରା ଗୋଲ ହଉ ହାତ ଏମିତି ଶିଖି ଶିଖି ଆଉ ଇଚ୍ଛା ହେଲାନି ଗଲିନି ଅଧା ପାଠ ରହିଲେ ଯାହା ହୁଏ ଆଉ ସେୟା
ହୁଁ ହୁଁ ନା ନା ତୁମେ ଇଚଛା ହେଲେ ଏବେ ୟୁଟ୍ୟୁବ ଖୋଲିକି କି ବି କରିପାରିବ ଆଇଡ଼ିଆ ଲଗେଇଲେ
ହଁ
ହଁ
ୟୁଟ୍ୟୁବୁ ଦେଖିକି ମୁଁ ଡିଜାଇନ କରିଦେବି ହେଲା ତ ମୋତେ ଯେ ତୁ ଯ ଡିଜାଇନ୍ ଟା କିବ ମୁଁ ସେମିତି କରିଦେବି ଇ କରିଦବି କିନ୍ତୁ ସିଲେଇ କରିବା ଟା ମୁଁ ମୁକିଲିନି ଏମିତି
ମୁଁ ଧର ପିଠିଟା ଦେଖ ନା ପିଠି ପୁ ଫୁଲ ବାଗିଆ ଯେମିତି କରନ୍ତି ଫୁଲ ବାଗିିବା କି ଇଏ ହେରିକା ତରେ ମୁଁ ସିଲେଇ ହିଁ କରିପାରିବିନି ସିଲେଇ କରି ଯେମିତି ଓଲଟେଇ ଦଉନାହାନ୍ତି ଅସ୍ତ୍ରକୁ ଓଲଟେଇ ଦଉଛନ୍ତି ଫିଲି କରିକି ଆ ସେରା ମର ହଁ ହବନି ଯୋଉ ବଟମ ବାଲା ପିଠି ବୋଟ ନ
ହଁ
ସେ ସବୁ କରୁଛନ୍ତି ସେରାା ସବୁ ମୁଁ କାଟିଦେବି ପୁରା ଇଏ କାଟି ଦଉଛି କିନ୍ତୁ ସିଲେଇ କଲା ବେଳକୁ ମୁୋ ଟିକେ ଇଏ ହେଇଯାଉଛି
ହୁଁ
ଯୋଉ ହାତରେ ମାରନ୍ତି ନା ତମର ନା ମେସିନରେ ମାରି ପିଠି ପଟ ଟା ଯୋଉଟା ପିଠି ରାଉଣ୍ଡ ପିଠି କଲ ଆଉ ତାର ଯୋଉ ଛୋଟ କପଡା ପକେଇକି ଯୋଉ ମୋଡିକି ସିଲେଇ କରନ୍ତି
ହଁ ହଁ ସେଟା ହାତରେ ନ ଆମର ସେ ମେସିନଟା ହିଁ କରାହୁଏ ଆଉ ଯଦି କେହି ଯଦି କହିଲା ନା ମୋ ହାତରେ କରିଦେବ ତ ହାତରେ କରା
ମେସିନ ମ ଠିକ ହେଇଛି ଆଉ କିନ୍ତୁ ଯୋଉ ହାତ ରେ ମାଇଲା ଠୁ କଣ ହଉଛି କହିଲ ମ ମି ପିନ୍ଧିଲା ବଳକୁ ସେଟା ଓଲ୍ଟି ଯାଉଛି ବଙ୍କା ତଡା ଯାକ ହଉଛି ଏମିତି ଟିକେ ଅସୁବିଧା ହଉଛି
ଅ ହଁ
କଉ ତମେ ତ ଦେଖିକି ଏ ପର୍ଫେକ୍ଟ କରିଦଉଚ ମୁଁ ଶିଖିକି ବି ପର୍ଫେକ୍ଟ୍ କରିପାରିବି
ହୁଁ ହୁଁ ହଁ ସେମିତି ହୁଏ ଆଉ ପାଗ ସେପଟେ କେମିତି ଏବେ ତ ଆମର ମେଗୁଆ କରି ଦେ
ହଁ ଆମରି ବି ସେୟା ମେଘ ଆଉ ଠି
ସେ ପୁଣି ସକାଳୁ ଏତେ ଟାଣ ଖରା ହଁ ଠିକ ଦିଟା ତିନ୍ଟା ହବ ପୁଣି ଏପଟେ ଖରା କମିଯିବ ବର୍ଷା ହଇବ
ବର୍ଷା ହୁଏ ସଡେ ମାନେ ହ
ହଁ ହଁ ହଉଛି କହିଲେ ସେମତି ଏତେ ଜୋରସୋର ନୁହେଁ ଜଷ୍ଟ ଖାଲି ସେଇ ଯୋଉ ଉଁ ଗରମ ବର୍ଷା ନା ଯେମିତି ଖାଲି ଭାପି ଦିଏ ନାଇଁ ନା
ହଁ
ସେଇଭଳିଆ ଖାଲି ଟିପି ଟିପି ଟିପି କିଛି ପକେଇବ ଭୁଇଁବି ଭିଜିଲା ନ ଭିଜିଲା ପୁଣି ଛାଡ଼ିଦବ।
ଆମରବି ସେମିତି ହଉଚି ଏଇଠୁ ସେମିତି ଆହୁରି ଗରମ ହଉଚି ଟିକେ ଥଣ୍ଡା ବାକିଆ ବ ଟା ପକେଇଲେ ଲୋକଙ୍କୁ ଥଣ୍ଡା ଲାଗ
ହଁ ହଁ।
ଆମେ ସବୁ ଯୋଉ ଏସି ରେ ଫ୍ୟାନରେ ରହିଯାଉଚୁ ବୋଲି ଆଉ ଯାହାର ଫ୍ୟାନ୍ ନଥବ ଯୋଉ ଗରିବ ଲୋକମାନେ ଫ୍ୟାନ୍ ନାହିଁ ଯାହାର ଏଇଥିରେ ନାଇଁ ସେ କେମିତି ରହୁଥିବେ କହିଲ?
ହଁତ ଏତେ ଗରମ ପୁଣି କୁହ ନାହିଁ।
ଓ ସେ ଗରବି ଯାଉନି ସବୁତେ ଫାଷ୍ଟ ଫାଷ୍ଟ ବୋଲେ ଏ ଗରମ କଣ ଆସିନି ଗରମଟା ହଉନି ଏତେ ଦିନ ଗରମ ପାଗ ଗଲାଣି ଆସୁନି କଣ?
ପାଣିପାଗ କହୁ ଚି ବର୍ଷା ଏବର୍ଷ କମ୍ ହବ।
ବର୍ଷା କମ୍ ହବ।
ହଁ ପୁଣି ଗରିବ ଲୋକ ଚାଷ ଫାସ କେମିତି କରିବେ କେଜାଣି ବର୍ଷା ନହେଲେତ ଚାଷ ହବନି?
ହଁ ଦେଖୁ ବର୍ଷା ଟିକେବି ହଉନି ଏଠି ଠୋପେ ଠୋପେ ପକେଇଦେଇକି ଠିକ୍ କଥା ଭୁଇଁବି ଭିଜୁନି ସେତାର ଏତିକି ବର୍ଷା ପକେଇ ପଳଉଚି। ପାଗ କିନ୍ତୁ କରିଦଉଚି ନର
ହଁ।
ହଉ ଆଉ କଣ କହୁଛ ମୁଁ ରଖୁଛି ପରେ କଥା ହବା ଆଉ?
ହଉ ଠିକ୍ ଅଛି।